କି-କିଏ କହିଥିଲେ?
ହଁ ମୁଁ କହୁଥିଲି ସୌମ୍ୟା। ତମେ କଉଠୁ କହୁଥିଲ?
ମୁଁ ଓଡ଼ିଶାରେ ଆୟୁଷୀ।
ଆଚ୍ଛା ଆୟୁଷୀ ଆୟୁଷୀ କଣ ମିଶ୍ରା?
ହଁ ଆୟୁଷି ମିଶ୍ରା।
ଆଚ୍ଛା ମୋ ନା ସୋମ୍ୟାଶ୍ରୀ ଲେଙ୍କା ଆଉ।
ଓହୋ କଉଠି ରହୁଛ?
ମୁଁ। ଉଁ ଅବିକା ତ ରହୁଛି ହଷ୍ଟେଲରେ ରହୁଛି ମାନେ ଏଇଠି ଭୁବନେଶ୍ୱରରେ ଗୋଟେ ହଷ୍ଟେଲରେ ରହୁଛି। ଆଉ ତମେ କଉଠି ରହୁଛ?
ମୁଁ ବି ଏବେ ପାଠ ପାଇଁ ହଷ୍ଟେଲରେ ରହୁଛି।
ଆଚ୍ଛା ହଷ୍ଟେଲ ରହୁଛନ୍ତି ପାଠ ପଢିବା ତ-ତମର କେ ଏଜ କେତେ?
ମୋ ଏଜ ଏବେ ଅଠର ପ୍ଲସ୍ ହେଲା ନା।
ଓ ହୋ ସେମ ମୋତେ ବି ଏଇଟିନ୍ ପ୍ଲସ୍।
ଓହୋ କେବେ ତମ ବଡେ କେବେ?
ମୋ ବଡ଼େ ଏଇ ଏପ୍ରିଲ ତିରିଶରେ ଗଲା ନା। ତମର?
ଏବେ ମୋ ଆସିବ ସ ସେଭେନ ସେପ୍ଟେମ୍ବରରେ।
ଆଚ୍ଛା ଆସିବ।
ହଁ।
ଉଁ ଏ ବଡେ ତ ଗୋଟେ ଦିନ ଯୋଉଥିରେ କି ଆମେ ଆମ ନିଜର ସବୁ ଜିନିଷ ମାନେ। ସେଦିନ ଲାଗେ କି ଫିଲ ହୁଏ କି ନାଇଁ ଆମେ ସେ ବୋ ଗୋଟେ। ଏଜ ରୁ ଆଉ ଗୋଟେ ଏଜକୁ ବଢିଲା ଆମର ଗୋଟେ ରେସପୋନସବିଲିଟି ଆସିଯିବ ଆମ ନିଜ ପ୍ରତି ଆଉ ନିଜ। ଫ୍ୟାମିଲି ପ୍ରତି କି ହଁ ଆମେ ଗୋଟେ ଷ୍ଟେଜ ଆଗକୁ ବଢିଲେ। ସେଦିନ ଯେସ ଯେତିକି ଖୁସି ଲାଗେ ସେତିକି ବି ଲାଗେ କି ଆରେ ଆମେ ବଡ ହେଇଁଗଲେ। ସେଇଟା ମେ
ଅଁ ଏ ସାନବେଳେ କେମତି, ଏକ୍ସାଇଟ୍ ମାନେ ଥିଲା ନା, କି ବର୍ଡେ ଆସିବ, ନୂଆ ଜିନିଷ, ଚକ୍ ଲେଟ ଏମିତି ସବୁ ଏବେ ଆଉ, ଏମିତି ଆସୁନି।
ହଁ ବା, ଏବେ ବହୁତ ମାନେ କମି ଗଲାଣି। ମାନେ ସେତିକି ଏକ୍ସାଇଟେଟ୍ ମେଣ୍ଟ ଲାଗୁଛି କିନ୍ତୁ, ଆଗ ଭଳିଆ ଯେମତି ବାପା ମାଁଙ୍କ ପାଖରେ, ଆମେ କାନ୍ଦୁ କି ବାପା ନାଇଁ ଏଇ ଡ୍ରେସ୍ କାରଣ ଏଇ ଇଏଟା କର, ସେଇଟା କର, ଥୋଡ଼ି ଏବେ ଆଉ କରିପାରିବା। ଏବେ କଲେ ବି ଯାହେଲେ ଟିକେ, ଖରାପ ଲାଗିବନି। କିଏ ବଡ ହେଇଁଗଲାଣି, କଣ କରିବ? ବାପା ମା ଯେତ୍ କି କରୁଛନ୍ତି, ସେତିକି ବଡ କଥା।
ହଁ, ସେଆ ଏବେ ତ ଆଉ, ଆବେ ଖାଲି ଏମିତି ବାପା ମା ସାଙ୍ଗରେ ରହିବି, ଏମିତି। ବର୍ଥଡେ ସେପ୍ରେଟ୍ କରିକି
ହଁ, ସେଇଟା ତ ବହୁତ ବଡ ଜିନିଷ କି! ଫାମିଲି ସହିତ ରହିିକି ବର୍ଡେ ସେଲିବ୍ରେଟ୍ କରିବା। ଆଉ କଣ?
ଫ୍ରେଣ୍ଡସ୍ ମାନେ ସବୁବେଳେ ଦେଖା କରିପାରିବେନ, ଏଠି ରହିକି କାହିଁକି, ହଷ୍ଟେଲରେ ରହୁଛି। ସେମାନେ ପାଖେ
ହଁ, ହଁ, ଯାହା କହିଲ। ଆପଣ ବି ହଷ୍ଟେଲରେ ରହୁଛନ୍ତି କି?
ହଁ, ଏଇ ଭୁବନେଶ୍ୱର ହଷ୍ଟେଲ।
ଆଚ୍ଛା, ଭୁବନେଶ୍ୱର ରେ, କେବେଠୁ ରହିଲେଣି?
ଏବେ ଆଉ ଗୋଟେ ବର୍ଷ ହେଇଯିବ।
ଗୋଟେ ବର୍ଷ ଆଚ୍ଛା, ତମର କୋଉ ଇଏରେ ପଢୁଛ, ମାନେ? ଏଁ, କଲେଜରେ ନା କିଛି ଅଲଗା?
ନା, ନା, କଲେଜରେ ଗ୍ରାଜୁଏସନ୍ କରୁଛି।
ଆଚ୍ଛା, ଗ୍ରାଜୁଏସନ୍ କଉ ଅନର୍ର୍ସର?
ବି କମ୍ କରୁଛି ନା!
ଆଚ୍ଛା, ବି କମ୍ ମୋର ବି ସେମ୍ କମର୍ସର।
ଓହୋ, ହଁ।
ହଁ, ଏବେ ତ ଏକ୍ଜାମ ଥିଲା ନା କାଲି ଗଲା। ଏକ୍ଜାମ ତମର କେମିତି ହେଇଛି?
ମୋର ବି ସେମତି ଆଭେରେଜ୍ ଯାଇଛି। ଏତେ କିଛି ଭଲ ନୁହେଁ। ନାଇଁ କାହିଁକି ଆମର ଟିକେ, ମୁଁ ଏମତି ପ୍ରାକ୍ଟିକାଲ୍ କରିକି ଯାଇନଥିଲି। ଓ ପ୍ରାକ୍ଟିକାଲ୍ ପଡ଼ିଗଲା ତୋ ସେଠି, ଥିଓ
ଓହୋ! ପ୍ରାକ୍ଟିକାଲ୍ ହଁ ପ୍ରାକ୍ଟିକାଲ୍ ମୁଁ ବି ପଢଥିଲା, ମୁଁ ବି ଛାଡିକି ଆଇଛି। କାଇଁକିନା, ପ୍ରାକଟିକାଲ୍ ମୁଁ ଦେଖିନଥିଲି, କାଇଁ ନା ଥିଓରି ଗୁରାକ ଏତେ ଥିଲା ଯେ ପ୍ରାକ୍ଟିକାଲ୍ ଦେଖିବାକୁ ଟାଇମ୍ ବି ହେଲାନି। ଆଡେ ଯାହା ପଢା ହେଇଥାନ୍ତା, ସେକେଣ୍ଡ ରେ ହଷ୍ଟେଲରେ ବହୁତ ପ୍ରୋବ୍ଲେମ୍ ନା, ଖାଇବା, ପାଣିରେ ବହୁତ ପ୍ରୋବ୍ଲେମ୍ ଆଜି ତ ପାଣି ପୁରା ବନ୍ଦ ହେଇଁଯାଇଛି। ମାନେ ଆମ ଟ୍ୟାପ୍ ଟା ଟିକେ ଭାଙ୍ଗି ଯାଇଁଛି ତ, ପାଣି ବନ୍ଦ ହେଇଯାଇଛି ଏବେ। କେତେବେଳେ କରିବେ, କଣ କହିଲେ?
କେମିତି ଆସୁଛି ପାଣି?
ଉୁଁ, ପାଣି ଟା ଯୋଉ ଆସିଲାନି, ବା ବନ୍ଦ କରିଥିଲେ ପାଣି ଟାକୁ। ମାନେ ଟ୍ୟାପ୍ ଟାକୁ ଟ୍ୟାପ୍ ଟା ଭାଙ୍ଗି ଯାଇଁଛି ନା, ତ ତାକୁ ସଜାଡିବେ। ତା'ପରେ ଯାଇଁକି ପାଣି ଦେବେ ନା!
ଓହୋ।
ନହେଲେ ତ ପାଣି ସବୁ ୱେଷ୍ଟ ହେଇଁଯିବ। ଯେତେ ପାଣି ମଟର ଚଲେଇଲେ ବି।
ହଁ, ସିଏ କଥା। ଗରମ ଅଛି ନା ସେଠି? ମୁଁ ତ ଏବେ ଆଜି ବିରିୟାନୀ ଖାଇଥିଲି। ସେପଟେ ଗରମ ବି ବହୁତ ଅଛି ନା?
ହଁ, ଗରମ ତ ବହୁତ ଥିଲା। ଏବେ ତ ଟିକେ ଯା ହଉ ପନ୍ଦର କୋଡିଏ ମିନିଟ୍ ଖଣ୍ଡ ହବ ବର୍ଷା ହେଇଁଛି ବୋଲି ଟିକେ ଥଣ୍ଡା ଲାଗୁଛି। ନହେଲେ ତ ଗରମ ଯେ, ହେ ଭଗବାନ! ଏତେ ଗରମ ଯେ ପୁରା ଦେହରୁ ଝାଡ ଭୋଇଁଛି ଅବସ୍ଥା ଖରାପ ହେଇଯାଁଉଛି। ମାନେ ମୁଁ ଗାଧଉଛି ଜଷ୍ଟ, ମାନେ ଗାଧେଇଁ କି ଛିଡା ହେଇଁଛି ଡ୍ରେସ୍ ସଫା କରିବାକୁ। ମାନେ ମୋ ଦେହରୁ ଏତେ ଝାଳ ବୋହୁଁଥିଲା ମାନେ ଭାବନ୍ ନ୍ତୁ ମାନେ କୋଉ ପ୍ରକାରର ଗରମ ହଉଛି। ଗାଧୋଇଲା ପରେ ବି ଏତେ ଗରମ! ମାନେ ଦି ତିନି ଥର ଗାଧେଇଲା ପରେ ବି ଏତେ ଗରମ ମାନେ ଭାବୁଥିବେ କୋଉ ପ୍ରକାର ଇଏ। ତା ପାଇଁ କେବଳ ଆମ ମଣିଷ ମାନେ ହିଁ ଦାୟୀ। କାରଣ ଏତେ ଗଛ କାଟି ଦଉଛେ ଏତେ ସବୁଜ ଏତେ ସବୁଜ ସୁନ୍ଦର ପୃଥିବୀ ଟାକୁ ଆମେ ଜାଣି ଶୁଣିକି ଧ୍ବଂ ସ କରୁଚେ ମଣିଷ ଦ୍ଵାରା। ଆଉ କଣ କର
ଇଣ୍ଡଷ୍ଟ୍ରି କମ୍ପାନୀ ଜ ଗୁଡ଼ା ନା ତାର ପଲ୍ୟୁସନ ସବୁ।
ହଁ ପ୍ରଦୂଷଣ ସବୁ ହଉଛି। ବହୁତ ମାନେ ମାନେ ଆମ ପୃଥିବୀ ଟାକୁ ହିଁ ମାନେ ସବୁ ବହୁତ ପ୍ରକାର କେମିକାଲ ଦ୍ଵାରା ପୁରା ତାକୁ ଇଏ କରିସାରିଲେଣି ଖରାପ। କରିସିଲୁଣି କଣ କରିବା ଯେତେ ଯାହା କଲେ ବି ମଣିଷଙ୍କ ବୁଦ୍ଧି। ମଣିଷଙ୍କ କାମ ସେ ତା କେବେ ଛାଡି ପାରିବିନି କଣ କରିବା ଯେତେ ବୁଝେଇଲେ ବି।
ହଁ ସେମାନେ ବୁଝୁନାହାନ୍ତି କଣ କର ନିଜେ ତାପରେ ଯେବେ
ହଁ। ଆଉ ତୁମେ ହଷ୍ଟେଲରେ କେଉଁ ମାନେ ତୁମ ସାଙ୍ଗମାନଙ୍କ ସହିତ ରୁହ ନା ଏକା ରୁହ?
ନା ନା ସାଙ୍ଗ ମାନ ସାଥେ
ଆଚ୍ଛା ସାଙ୍ଗମାନଙ୍କ ସହିତ ରହୁଛ। ଓ ହା। ତମ ସବୁ ସାଙ୍ଗ ମାନେ ରୁମ ଛୋଟ ରୁମ ରେ ରହୁଛ ନା ବଡ ରୁମ ରେ ରହୁଛ?
ନା ଆମେ ଫାଷ୍ଟ ଇୟର ଥିଲା ନା ତ ଆମେ ଦଶଟା ପିଲା ଗୋଟିଏ ରୁମ୍ ରେ ରହୁ।
ଆଛା ଦଶଟା ପିଲା ଗୋଟେ ରୁମରେ ରୁହ ସେମ ଆମର ବି ଆ ଆମର ବି ସେମିତି ମାନେ ଯେତେବେଳେ ପ୍ରଥମେ ପ୍ରଥମେ ଆମେ ଆସିଥିଲୁ ସେତେବେଳେ ପ୍ଲସ୍ ଥ୍ରୀ ନା ଫା ଛୁ ସେଥିପାଇଁ କାହାର କିଛି ପ୍ରୋବ୍ଲେମ୍ ହେବ ସିନିୟରମାନଙ୍କ ସହିତ ସେଇଥିପାଇଁ ଆମକୁ ଗୋ ସେ ରୁ ଦଶ ଜଣ ପିଲା ରହୁଥିଲେ ଗୋଟେ ହଲ୍ ଟାଇପ୍।
କ ଏଟା ଭଲ କଥା କହିଁକି ଭଲ ନା। କାହିଁକି ଆମେ ସବୁ ଗୋଟେ ନିଜ ଫାଷ୍ଟ ଯେମାନେ ସେବି ଦେଖା କରିପାରିବେ ନା ଫ୍ରେଣ୍ଡସିପ୍ କରିପାରିବେ।
ହଁ ଯାହା କହିଲେ ଫ୍ରେଣ୍ଡସିପ ତ ଓଭିସଲି ହବ ମିଶିକି ରହିଲେ। ଆଉ ସାଙ୍ଗ ମାନ ଦି ତିନି ଜଣ ପିଲା ପଳେଇଲଣିି ବାହାରେ। କାରଣ ନା କାହିଁକି ନା ସେମାନଙ୍କୁ ଆଜେଷ୍ଟ କରିପାରିଲେନି ନା ଓବିଅସିଲ୍ କେମତି କିଏ କରିବେ ଏକ୍ସାମ ପୂର୍ବଦିନ ପାଣି ଆସିବନି ଏକ୍ସାମ୍ ଦିନ ଖାଇବା ମିଳିବନି। ଏତେ ସବୁ ପ୍ରୋବ୍ଲେମ୍ ବହୁତ କମ୍ ପିଲା ଆଡ଼ଜଷ୍ଟ କରିପାରିବେ ଆମର କଣ ଇଚ୍ଛା ଆଡ଼ଜଷ୍ଟ କରିବାକୁ ଆମର ବି ଇଚ୍ଛା ବାହାରିବା ପାଇଁ କିନ୍ତୁ ପ୍ୟାରେଣ୍ଟସ ମାନ ବୁଝୁନାହାନ୍ତି ନା ସେମାନେ ଭାବୁ ସେମାନେ ଭାବୁଛନ୍ତି କି ଆମେ ଅନସେଫ୍ଟ ପ୍ରାଇଭେଟ୍ ହଷ୍ଟେଲ ଆ ହଷ୍ଟେଲରେ ପ ତ ସେମାନେ ବି ଜାଣିପାରୁନାହାନ୍ତି କି ପ୍ରାଇଭେଟ ଗର୍ମେଣ୍ଟ ନା ସେମ୍ କିଛି ଅଧିକ କିଛି ବି କମ ନାହିଁ।
ହଁ ସେମାନେ ପ୍ୟାରେଣ୍ଟସ୍ ନା ତ ସେମାନେ ଟିକେ ଏମିତି ଡର ତାଙ୍କୁ
ହଁ ଯାହା କହିଲେ ଡର ତ ହବ।
କିନ୍ତୁ ଆମକୁ ଟିକେ ତାଙ୍କୁ ଟ୍ରଷ୍ଟ ଦବାକୁ ପଡିବ ନା କି ଆମେ ଟିକେ ବଡ଼ ହେଲଣି। କରିପାରିବା।
ହଁ ଟ୍ଲସ ତ ଦବାକୁ ପଡିବା କେତେ ଦିନ ଆମେ ଏମତି ରହିବା ଆମେ ପ୍ଲସ୍ ଥ୍ରୀ ପରେ ମୁଁ କିଛି ଭାବିଛି କିଛି ଯୋଉ ଜିନିଷ କରିବା ପାଇଁ ତା ପାଇଁ ତ ମୋତେ ବାହାରେ ରହିବାକୁ ଏପଟିବ ଥୋଡ଼ି ନା ମୁଁ ବିନା ପାଠ ପଢ଼ାରେ କେଉଁ ହଷ୍ଟେଲ ରହିପାରିବି କେଉଁ କଲେଜ ହଷ୍ଟେଲରେ
ହଁ ସବୁ ଆଡେ କଣ ହଷ୍ଟେଲ ଆଭେଲେବୁଲ୍ ଥାଏ କି?
ହଁ ଯାହା କହିଲେ। ସେତେବେଳେ ତ ରୁମ ନେଇକି ରହିବାକୁ ପଡିବ ନା ଆଉ ଏତେ ସବୁ ପ୍ରୋବ୍ଲେମ ଯଦି ଏକା ସହିତ ହବ ଗୋଟେ ଗଭର୍ମେଣ୍ଟ ହଷ୍ଟେଲ ହଲରେ ପିଲାମାନେ ବାପା ମାନ କଣ ପାଇଁ ଛାଡନ୍ତି କି ତମେ ଗଭର୍ଣ୍ଣମେଣ୍ଟ ହଷ୍ଟେଲ ରହ କି କଲେଜ ହଷ୍ଟେଲ ରୁହ ତମେ ସେଫ ରହିବ ପ୍ଲସ ଖାଇବା ପିଇବା ପାଣି ସବୁ ଜିନିଷ ହେଲେପ୍ ତମକୁ ହବ ସୁ ପର୍ଚୁନଟି ମାମ ହେଲ୍ପ କରିବେ ସବୁ ପ୍ରୋବଲମେ କରିବେ। କିନ୍ତୁ ଲାଭ କଣ ଲାଷ୍ଟ ବେଳକୁ କିଛି ନାହିଁ ପିଲାମାନେ ବହୁତ କଷ୍ଟ କରୁନ୍ତି କେ
ହଁ ଏଡ଼ମିଶନ୍ ଏ ଏ ଏଡ଼ମିସନ୍ ବେଳେ ସେମାନେ କହୁଚନ୍ତି ଭଲ ଅଛି ସେ ଆଆ ତାପରେ ସବୁ କିଛି ନାହିଁ।
ଯାହା କହିଲେ ଏବେ ତ ଆମ କଲେଜ ରେ ମାନେ ଖାଇବା ଠାରୁ ଆରମ୍ଭ କରିବି ପିଇବା ପର୍ଯ୍ୟନ୍ତ ବହୁତ ପ୍ରୋବ୍ଲେମ। ଏବେ ପ୍ଲସ୍ ଥ୍ରି ଫଛୁ ଆସିବ ନା ଆଡମିସନ ହବ ସେତେବେଳେ ଖାଇବା ପିଇବା ପାଣି ସଫା ସୁତୁର ସବୁ ଭଲସେ କରିବେ ତା ତାପରେ ଦି ତିନି ମାସ ଗଲା ପରେ ଯେମିତି କୁ ସେମିତି କଣ ଲାଭ ଏଠି ରହିକି କହିଲେ ଟିକେ।
ସେଇ ଆଉ। ଏମିତି ତ ଆମେ ତ ସବୁଆଡ଼େ ଫସିଯାଉନା କଲେଜରେ ବି ଏମିତି ତାପରେ ପାଠ ପଢ଼ା ଫୋକସ ହେଇପାରି ନା ନା।
ଯାହା କହିଲେ ପାଠ ପଢାରେ ଫୋକସ କେମିତି ହବ? ଏତେ ସବୁ ପ୍ରୋବ୍ଲେମ ହେଲା ପରେ ବି ଆମେ ପାଠ ପଢ଼ିବାକୁ ଗଲେ ବି ଆଡେ ସାଡେ ମାର୍କ କାଟି ଦଉଛନ୍ତି ତମେ ଯେତେ ପଢିଲେ। ସାଡେ ଏତେ ସବୁ ପଢିକି ବି କିଛି ଲାଭ ନାହିଁ।
ସେ ଆଉ ଆଉ ତମେ କଣ ଏକ୍ଜାମ କେବେ ଅଛି?
ଏକ୍ଜାମ ସୋମବାର ଅଛି।
ଓ ଗୋ ଏକ୍ଜାମ ଇନକମ୍ ଟ୍ୟାକ୍ସ?
ବିଜନେସ।
ଈ ଇନକମ୍ ଟ୍ୟାକ୍ସ।
ହଁ ଭାଇ ଇନକମ ଟକ୍ସ ଅଛି ଇନମ ଟକ୍ସ ତମର ବି ଅଛି ନା ସୋମବାର?
ହଁ ମୋର ବି ଅଛି ସେୟା ହଉ ବି ଏଇ ସବୁ ସବୁ ସବଜେକ୍ଟ ଏ ବି ହାର୍ଡ଼ ଲାଗୁଚି ଟିକେ ଟିକେ।
ଯାହା କହିଲେ ହାର୍ଡ ତ ଯେମିତି ହେଲେ ଲାଗିବ କା ନା ଦିନକୁ ଦିନ ପାଠ ପଢା ସହିତ ସବୁ ଜିନିଷ ଚେଞ୍ଜ ହଉଚି ନା।
ହଁ ସେ ଏନ ପି ଲାଗିଚି ତ ସେମାନେ ଟିକେ
ହଁ ବା ଏନଇ ପି ପାଇଁ ସବୁ ଚେଞ୍ଜ ମାନେ ମାନେ ତମେ ଯେତେ ଭଲ ପଢିକି ଭଲ କଲେ ବି ନା ତମର ଛଅଟା ସେମିଟା ଭିତରୁ କେବେ ନା କୋଉଥିରେ ଗୋଟେ ଲାଗିଯିବ କାଁକ ସେମାନେ ଜାଣି ଶୁଣିକି ଲଗଉଚନ୍ତି ନା କଣ କରିବା ଆମର ଗୋଟେ ହଷ୍ଟେଲରେ ଶୁଣନ୍ତୁ ଆମେ ହଷ୍ଟେଲରେ ଫାଷ୍ଟ ପିଲା ରହୁଚେ। ଆଉ କୋଡିଏ ତିରିଶ ଜଣ ପାଖାପାଖି ତା ଦିହରୁ ପନ୍ଦର ଶହ କୋଡିଏ ଜଣ ପାଖାପାଖିଙ୍କର ବ୍ୟାକ୍ ଲାଗିଚି କହିବାକୁ ଗଲେ।
ସେଇ ବା ଆମର ନା ଆମର କ୍ଲାସ ରେ ବି ଅଶୀଟା ପିଲା ଅଛନ୍ତି ଠିକ ଅଶୀ ନବେ ପିଲା। ସାତ ଜଣ ପାସ୍ ହେଇଛନ୍ତି ଖାଲି
କାଲି ଠୁ ସାତ ଜଣ କଣ କରିବେ ଏମିତି କଣ ପାଠ ପଢ଼ୁଛନ୍ତି।
ଯାହା କହିଲେ ସାତଜଣ ପିଲା ଖାଲି ପଢ଼ୁଥିଲେ ଆଉ ବାକି ଅଶୀ ନବେ ଜଣ ପିଲା ସେମାନଙ୍କ ପଢ଼ୁନଥିଲେ କି? କଣ କରିବା ସେମାନେ ତ ତାଙ୍କ ଇଚ୍ଛା ଚ୍ଛା ନା ଏମତି କଲେ ପିଲାମାନଙ୍କୁ ଭବିଷ୍ୟ ସତ ଉଜ୍ଜଳ ହବା ମାନେ ଇଏରେ ନଷ୍ଟ ହେଇଯିବ ପିଲାଙ୍କର।
ସେ ତାଙ୍କର ଲାଇଫ ର ଟିକେ କିଛି କରୁନାହାନ୍ତି ନା ନିଜକୁ ନିଜ ଦେଖିବେ କଣ ହେବ।
ଯାହା କହିଲେ। ତାଙ୍କ ମନ ପରା ତାଙ୍କ ମନ ତାଙ୍କ ମନ ହେଲେ ସେମାନେ ଏକ୍ଜାମର ରେଜଲ୍ଟ ଗୁଡାକ ଭଲସେ ଦେଖିବେ ପେପର ଗୁଡାକ ଭଲସେ ଦେଖିବେ ତାଙ୍କ ମନ ହେଲେ ହଷ୍ଟେଲ ର ଅ ଖାଇବା ପାଣି ସବୁ ଜିନିଷ ସେମାନେ କରିବେ। ସେମାନଙ୍କ ଛୁଆ ଥୋଡି ନା ପଢୁ ହଅନ୍ତି କି ହଷ୍ଟେଲରେ ରହୁଚନ୍ତି ସେମାନେ ଥୋଡି ଜାଣିବେ ଆଉ କଣ କରିବା।
ହଉ ଛାଡ ଆମେ କଣ କରିପାରିବା ଆଉ ଆମକୁ ପାଠ ପଢିବା ଅଛି।
ଯାହା କହିଲେ ଯାହା ହେଲେ ବି ପାଠ ପଢିକି କିଛି କରିବାକୁ ପଡିବ ଆଉ କେତେ ଏମିତି ଦେଖ ଖିବା ହଉ ଆପଣ ଯାଆନ୍ତୁ କଣ କରିବେ ଆରେ ସନ୍ଧ୍ୟା ହେଲାଣି ସନ୍ଧ୍ୟା ଦେବି। ରଖୁଛି, ହଉ ହଉ।